ହ୍ୟାଲୋ
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଶୁଭସ୍ମିତା କେମିତି ଅଛ?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହସ୍ ମୁଁ ବି ଭଲ ଅଛି ଜଗନ୍ନାଥଙ୍କ କୃପାରୁ ଆଉ ତମର ଘର କୋଉଠି?
ମୋର ମାନେ ଭୁବନେଶ୍ଵର
ଆଚ୍ଛା ତାହେଲେ ଭୁବନେଶ୍ଵର ପ୍ରକଳ୍ପରେ ନା ସେଠି ରହୁଛ
ହଁ ମାନେ ସେଇଠି ରହୁଛୁ
ଆଚଛା ଆଚଛା ନାଇଁ ମୁଁ ବି ରହୁଛି ଭଦ୍ରକରେ ଆମ ଘର ଗଞ୍ଜାମ ଆଉ ତମର ସେପଟେ କେମିତି କଣ ପାଗ କେମିତି କଣ ବର୍ଷା ଖରା କେମିତି କଣ ବେଶ
ହଁ ଟିକେ ଝିପ୍ଝିପ୍ ପଡୁଛି ଆଉ ବର୍ଷା
ଆଚଛା ଏ ବର୍ଷ ତ ଖରା ବହୁତ ଜୋରସ ନା
ଆଜ୍ଞା।
ଆଉ କଣ ଆଜି ଶନିବାର ରବିବାର କଣ ପ୍ଲାନ କଣ ରଖିଛ?
ନାଇଁ ମାନେ ବୁଲିବାକୁ ଯିବାର ଅଛି ଆଉ ଟିକେ ସମୟ ପରେ ତାପରେଟା ବାହାରାରେି ମାନେ ଗୁପଚୁପ ଖାଇବା ପାଇଁାଇ ଅଛି ଆ
ଆଛା ଭୁବନେଶ୍ୱରରେ ବୁଲିବାକୁ ଯେମିତି ମାନେ ମୁଁ ଭୁବନେଶ୍ୱର ତ ଯାଇଛି କିନ୍ତୁଭୁବନେଶ୍ୱରରେ କେବେ ରହିବାକୁ ସୁଯୋଗ ମିଳିନି ତ ଭୁବନେଶ୍ଵରରେ ଯେମିତି ବୁଲିବା ପାଇଁ କଣ କଣ ଜାଗା ଯେମିତି ଅଛି ତମେ ଯାଅ
ହଁ ମନ୍ଦିର ଅଛି ବହୁତ ସାରା ଅଛି ମନ୍ଦିର
ଆଚ୍ଛା ତାପରେ ଗୁଡାଏ ବଡ ବଡ ମଲ୍ ସବୁ ବି ଅଛି ନା ଭୁବନେଶ୍ଵର କୁ ତ ମନ୍ଦିର ମାଳ କୁହାଯାଏ ବଡ ବଡ ମଲ ସବୁ ବି ଅଛି
ଆଜ୍ଞା।
ଓ ହୋ ଆଉ ମାନେ ତମେ କଣ ସେଠି ମାନେ ପଢାପଢି କରୁଛ ନା କଣ ଚାକିରି ନା କଣ କେମିତି
ନାଇ ଏବେ ତ ପଢାପଢି କରୁଛି ହଁ
କଣ ପାଠ ପଢୁଛ?
ବିିଟେକେ କରୁଛି
ଆଛଆ କଣ ତମର ବି ଟ୍ୟାକ୍ସ ସ୍ପିସିଲ ହେଇଛି ସିମ୍ ମାନେ କୋଉ ଟାଇପ
ଅ କମ୍ପ୍ୟୁଟର ସାଇନ୍ସ
ଆଛା ବି ଟେକେ ମାନେ ଇଞ୍ଜିନିୟର ହବ ଆପରେ
ଆଜ୍ଞା
ସଫ୍ଟୱୋର ଡେଭଲପର ଲାଇନ୍ ଯିବ ଆ
ଆଜ୍ଞା
ଆଛା ତମର ମାନେ କଣ ମାନେ ପ୍ଲସ ଟୁ ମାନେ କଣ ଜେଇ ଥ୍ରୋ ରେ ଆସିଲ ନାଁ ମାନେ ଓଜେ ଥ୍ରୁ ନା କେ ଦ କଣ
ଡିପ୍ଲୋମା କରିକି ଆସିଲି।
ଓ ତମେ ଡାଇରେକ୍ଟଲି ମାନେ, ଟେନ୍ଥ ପରେ ଡିପ୍ଲୋମା ମା
ହଁ
ଓ
ହ ହ
ଆଉ କଣ, ମାନେ ତମ ଇଏ ବିଷୟରେ କୁହ କଣ ତମକୁ ଭଲ ଲାଗେ, କହ କେମିତି କଣ ହବ?
ମତେ ନାଚିବାକୁ ପସନ୍ଦ, ଗୀତ ଗାଇବାକୁ ପସନ୍ଦ, ଗଛ ଲଗେଇବାକୁ ଫସନ୍ଦ
ଆଛା।
ଆଜ୍ଞା।
ହଁ ଆଉ କଣ କ ଭୁବନେଶ୍ଵର କେମିତି ମାନେ, ଭୁବନେଶ୍ଵରରେ କେତେ ବର୍ଷ ହେଇଗଲାଣି?
ମୁଁ ପିଲାବେେଳୁ ହିଁ ଭୁବନେଶ୍ୱରରେ ହିଁ ଅଛି।
ବ ମାନେ ତମ ତ ଭୁବନେଶ୍ଵର ଘର ନା ଆଛା, ଆଛା। ତାହେଲେ ଭୁବନେଶ୍ଵରରେ କରୁଛ କୋଉଠି, ମାନେ ଯୋଉ ବିଟେକ କୋଉଠ କରୁଛ? କୋଉ କଲେଜ
ମୁଁ ଆକ୍ଚୁଆଲି ଭୁବନେଶ୍ଵରରେ ନ ଖୋର୍ଦ୍ଧା ସେଛ ନାଇ କି ସେଇଠି ହିଁ ମାନେ ଖୋର୍ଦ୍ଧା
ହଁ ପଡଦ
ସେଇ ପାଖାପାଖି କରୁଛି ବିଟେକ ଟା
ଆଛା, କିନ୍ତୁ ରହୁଛ କେଉଁଠି?
ହଁ ହଁ ହଁ
ଆଛା, ଯ ଯିବା ଆସିବା କେମିତି କରୁଛ?
ବସ୍
ଆଚ୍ଛା, ତମର କଲେଜ ବସ ଥିବ ନା ଯିବା ଆସିବା ପାଇଁ, ଏ ସ ଫିର ବି ଖୋର୍ଦ୍ଧା ମାନେ, କଲେଜ ଟା ଭୁବନେଶ୍ୱରରୁୁ କେତେ ଦୂର ରହୁଥିବ?
ନାଇଁ ଫର୍ଟି ଫାଇ ମିନିଟ୍ ଲାଗୁଛି, ଏଇଠୁ
ଆଛା ଆଛା। କଲେଜରେ ଯେମିତି ମାନେ କଣ କଣ ସବୁ ଇଏ ଅଛି, ଯେମିତି ତମେ ତ ବିଟେକ ର ଗୋଟେ ତା ବାଦ ବି ତମ କଲେଜରେ ଅଲଗା ଅଲଗା ସବୁ ଥିବ ନା କୋର୍ସ ବଗେରା କଣ କଣ କେମିତି ଅଛି ତମ କଲେଜରେ?
ଆଁ ଇଲେକ୍ଟ୍ରିକାଲ୍ ଅଛି, ମେକାନିକାଲ୍ ଅଛି, ଆଁ ତ ତାପରେ ଇଲେକ୍ଟ୍ରୋନିକ୍ସର ବି ଅଛି।
ନାଇଁ ଏଇ ହଁ ହଁ ହଁ ଏଇଟା ଏଇଟା ମାନେ ବି ଟେକ୍ ବାଦେ ଅଲଗା
କିଏ ଅଛି?
ଆଚ୍ଛା! ତାପରେ କଣ ମାନେ ବି ଟେକ୍ ସରିଲା ପରେ ତମକୁ ଏଇ ସଫ୍ଟୱେର୍ ଲାଇନ୍ ରହିବାର ଅଛି ନା ଅଲଗା କଣ ଚେଞ୍ଜ୍ କରିବାର ଅଛି?
ନା ସଫ୍ଟୱେର୍ ଲାଇନ୍ ରେ।
ଅହଃ! ଆଜିିକାଲି ତ ଗୁଡାଏ ସବୁ ଏ ଆଇ ଟୁଲ ସବୁ ଆସିଗଲାଣି, ତମେ ସବୁ ଏ ଆଇ ବ୍ୟବହାର କରୁଛ ନା ତମର ପାଠ ପଢାରେ?
ହଁ।
ଯେମିତି କଣ କଣ ଟୁଲ୍ ତୁମେ ବ୍ୟବହାର କର ଏ ଆଇ ର?
ହଁ ଯେମିତି କି ଚ୍ୟାଟ୍ ‌ଜିପିଟି ହେଇଗଲା, ଜେମି ନାଇନ୍‌ ହେଇଗଲା।
ହୁଁ ହୁଁ। ତମର ଆହୁରି ବି ଅଛି ନା ଯେମିତି କ୍ଲଡ୍ ହେଇଗଲା ତାପରେ ହେଇଗଲା। ହୁଁ ତମକୁ କଣ ଲାଗୁଚି ମାନେ ଏଇଟା ମାନେ ଆମ-ନର୍ମାଲି ଯଦି ତମେ ଦେଖିବ ତ ପାନ୍-ଚାରି ପାଞ୍ଚ ବର୍ଷ ପୂର୍ବରୁ ଏମାନେ ତ କିଛି ନଥିଲେ ସେତେବେଳକୁ ତମେ ବି ତମର ସେଇ ଟେନ୍ଥ୍ କ୍ଲାସ୍ ତ କି ଡିପ୍ଲୋମାରେ ତମେ ଥିବ। ତ ସେଇ ଟାଇମରେ ତ ଆମେ ଏତେ ଜାଣିନଥିଲେ ମୋବାଇଲ ଥିଲା କିନ୍ତୁ ଏଇ ଯୋଉ ଏ ଆଇ ଯୋଉ ଆସିଲାଣି ଏତେ ସବୁ ଅଧିକା ହେଲାଣି ସେ ଯାହା ସବୁ ଏତେ ଆସିନେଥିଲା ତମୁକୁ କଣ ଲାଗୁଚି ଏ ଆଇଟା ମାନେ ମଣିଷକୁ ମାନେ ଆମେ ଯୋଉ ଭା-ଉମ-ଯୋଉ ଭାବିବାର ଶକ୍ କ୍ତିଟାକୁ ଆମକୁ ମାନେ ସତରେ କମେଇ ଦୋଉଚି ନା ଏହାର ସତରେ ମାନେ କିଛି ଗୋଟେ ଫାଇଦା ର ହୁଚି ଏ ଆଇର।
ଅ ଭାବିବା ଶକ୍ତିଟା କମୁନି ଆହୁରି ଅଧିକ ମାନେ ଅ ବୋହୁତ ଜିନିଷ ଜାଣିବାକୁ ମିଳୁଛି ଏ ଆଇ ଦ୍ଵାରା।
କିନ୍ତୁ ସେଇ ସେମିତିରେ ଦେଖିବାକୁ ଯଦି ଯିବ ତାହେଲେ ମେ-ଆ-ତମେ ହୁଅ ତମେ କଥା ଥା ତ ମୁଁ ଜାଣିନି କିନ୍ତୁ ମତେ ଯଦି ପଚାରିବ ତ ଆଗକୁ କଣ ହୋଉଥିଲା ଆମେ ଭାବିକି ଗୋଟେ ଜିନିଷ ଲେଖୁ ଥୁଲୁ ମନେକର ଉଦାହରଣ ସ୍ୱରୂପ ମୁଁ ଆଜି ଗୋଟେ କାମଟେ କଲି ଆଉ ମୋର ମ୍ୟାନେଜର୍ ମତେ ମାଗିଲେ କି ଆଜି କଣ କଣ କରଚୁ ସେଟା ଡିଟେଲ୍ ମତେ ଗୋଟେ ଭଲସେ ଲେଖିକି ଦେ ହୁଏତ ମତେ ଟିକେ ଟାଇମ୍ ଲାଗୁଥୁଲା ନା କି ମତେ ଏଇଟା କରିବାକୁ ପଡୁଥୁଲା ଏବେ କଣ ମୁଁ ଖାଲି କହିଦେବି କି ମୁଁ ଏଇଟା ଏଇଟା କରଚି ୟାକୁ ଟିକେ ଭଲସେ ଲେଖିକି ଦେଇଦେ ତ ଏ ଆଇ ଲେଖିକି ଦେଇଦବ ତ ସେଇ ଅନୁସାରେ ତମକୁ ଲାଗୁନି କି ମଣିଷର ଯୋଉ ଓ ମାନେ କଣ କହିଲ? ଗୋଟେ ଦୃଷ୍ଟିରୁ ଠିକ କି ମାନେ ବୋହୁତ କିଛି ଜାଣିବାକୁ ମିଳୁଚ କିନ୍ତୁ ସେ ଇଏରେ ବି ମଣିଷ ଆଗଠୁ ଯୋଉ କାମଟା ନିଜେ ଭାବିକି କରୁଥୁଲା ଏବେ ଜଷ୍ଟ ଗୋଟେ କାହାକୁ ଗୋଟେ ଅର୍ଡର୍ ଦେଇଦୋଉଚି ସେ କରିଦୋଉଚି ତା ପାଇଁ କାମଟା ସେମିତି ଲାଗୁନି ତମକୁ?
ହଁ ଲାଗୁଛି କିନ୍ତୁ ମାନେ ବୋହୁତ ଟା ବୋହୁତ ଜିନିଷ ଚେଞ୍ଜ୍ ବି ହୋଉଚି ଯେ ମାନେ ଏଇ ଜାଗାରେ ଏଇଟା ନ ଲେଖିକି ଆଉ କିଛି ମାନେ ଆଉ କିଛି ସେଣ୍ଟେନ୍ସ ଲେଖିଲେ ଆହୁରି ଭଲ ହେଇଯାଉଚି ସେଇ ଜିନ୍ ଛଡ଼ା
ହଁ ଏଇଟା ତ ନିହାତି ବାକି ଆମେ ଯଦି ନିଜେ ବସକି ଲେଖିଥାନ୍ତୁ ତାହେଲେ ଗୁଡାଏ ସାହାଯ୍ୟ ନେଲା ପରେ ବି ଯାଇକି ଗୋଟେ ନର୍ମାଲ ଲାଇନଟା ଆମେ ଲେଖିଥାଉ ତାକୁ ତ ଆମେ ଏବେ ଯଦି ସେଇ କାମଟା ଯଦି ଏ ଆଇକୁ ଆମେ ଦେଇଦବା ତାହେଲେ ସେ ଭ ଭଲସେ ଲେଖିକି ଦେଇ ଦୋଉଚି ତ ସେଇ ଅନୁସାରେ ତ ଠିକ୍ କହିଲ ତମେ କି ହୋଉ ଭଲ ଜିନଷ ବି ହୋଉଚି। ଉଁ ଆଛା ଆଉ ଗୋଟେ କଥା ମାନେ ତମେ ଜାଣି-ମାନେ ତମର ଜଷ୍ଟ ଯେହେତୁ ତମେ ଗୋଟେ କମ୍ପ୍ୟୁଟର ସାଇନ୍ସର ଷ୍ଟୁ ଡେଣ୍ଟ ତମକୁ କଣ ଲାଗୁଛି କି ଆଗକୁ ମାନେ ଏଇ ଯୋଉ ଏ ଆଇ ଯୋଉ କୋହୁନାହାନ୍ତି ଲୋକମାନେ କି ରୋବୋଟ୍ ଆସିକି ସମସ୍ତଙ୍କ କାମ କରିଦବ ଏ ଆଇ କିଏ ଆସିକି ଇଏ କ-ମାନେ କମ୍ପ୍ୟୁଟର ସବୁ ଇଏ କରିଦବ ତମକୁ କଣ ଲାଗୁଚି ଏଇଟା ହବ ସତରେ ହବ ନା ନା କି କିଛିଟା ଦୂରୁ ଯାଏଁ ହବ ଆଉ ବାକି ସବୁ ମଣିଷ କଣ୍ଟରୋଲ୍ କରିବେ କାହିଁକି ନା ଆମ ଏ ଆଇ ବି ତ ମଣିଷ ହିଁ ବନେଇଚି ନା।
ମତେ ଲାଗୁଛି ମଣିଷ ହିଁ କଣ୍ଟରୋଲ୍ କରିବେ କିଛି ଟାଇମ୍ ପାଇଁ କିଛି ସମୟ ପାଇଁ ସିଏ କଣ୍ଟରୋଲ୍ କରିପାରେ।
ଆଚ୍ଛା ସିଏ କଣ୍ଟରୋଲ କଲେ ବି ତ ତାକୁ ବି ତ ଜଣେ ମଣିଷ ବି ତାଙ୍କୁ ଚଲେଇବ ନା।
ହଁ ସେୟା।
ଆଛା। ଆଉ ଆଉ କଣ କୁହ ଆଉ ଆଜି କଣ ଆଜି ଖାଇବା ପିଇବା କଣ ହେଇଥିଲା?
ଅଁ-ଭାତ, ଡାଲି, ତରକାରୀ, ଆଉ ଅଁ-ସେେ ପୁଦିନା ଚଟନି ସେତିକି ତ ଆଉ।
ଭାତ ଆମର ଆ ଜି ମୁଁ ତ ଗୋଟେ ଜାଗାରେ ରହୁଚି ତ ଏଠି ମୁଁ କ୍ୟାଣ୍ଟିନରେ ପ୍ରାୟ ସମୟ ଖାଇଦିଏ କ୍ୟାଣ୍ଟିନ‌ରେ ଶନି ବାର ରବିବାର ସପ୍ତାହ ଶେଷରେ ମାନେ ବିରିୟାନୀ ବନାନ୍ତି। ତ ଆଜି ବିରିୟାନୀ ଭେଜ-ଭେଜ ବିରିୟାନୀ ହେଇଥିଲା ତା ସହିତ ସା ସାଲେଡ଼ ହେଇଥିଲା, ରାଇତା ହେଇଥିଲା, ତରକାରୀ ହେଇଥିଲା, ମିଠା ହେଇଥିଲା, ପାମ୍ପଡ଼ ହେଇଥିଲା। ଏ ଟପ ଆଉଣ୍ଟି ଖାଇବା ଆଉ କଣ କେବେ ଟାଇିଲେ ମୁଁ ନିଜେ ବନାଏ ନହେଲେ ପ୍ରାୟ ଖାଇଦିଏ। ଆଉ ତମେ ରୋଷେଇ କରିବା ଜାଣ?
ନାଇଁ ଅଳ୍ପ ଅଳ୍ପ ଜାଣିଛି ସବୁ ଜାକ ନୁହେଁ।
ଘରେ ତାହେଲେ କିଏ ରୁହନ୍ତି ତୁମର?
ହଁ ମାମା ବାବା ମୁଁ।
ତଥାପି ତମେ ତିନି ଜଣ ଖାଲି ଭାଇ ମାନେ ଫାମିଲିରେ ତମେ ତିନ ଜଣ ବଢିଆ ଆଉ। ମାନେ ଜପଉନାହାନ୍ତି କୋଇର ବ ତମେ ନା।
ଆଜ୍ଞା।
ଆଉ କଣ କୁହ ଆଉ ଭୁବନେଶ୍ଵର ମାନେ ରବିବାର କଣ ସବୁଦିନ ରବିବାର ବୁଲିବାକୁ ଯାଅ ନା କି ମାନେ ଏମିତି ମାନେ ଇଏ କରୁଛି ନିର୍ଭର କରୁଛି ପାଠ ପାଠ ଯଦି ବେଶୀ ନଥିବ ମାନେ ତାହେଲେ ଯାଇକି ବୁଲିବାକୁ ଯାଅ।
ସେମିତି କିଛି ନାଇଁ କିନ୍ତୁ ମାନେ ଟିକେ ବୋଲ ଲଗିଲ ହ ଯା ର ଟିକେ ବାହାର କୁ।
ଆଉ ଗୋଟେ କଥା ମୁଁ ପଚାରିବାକୁ ଚାହୁଁଥିଲି ଯେଏବେ କଣ କହିଲ ଭୁବନେଶ୍ଵର କୁ ଗୋଟେ ଅୱାର୍ଡ ମିଲିଲାନା କି ଭାରତ ର ଯୋଉ ବଡ଼ ବଡ଼ ଯୋଉ ମାନେ ସିଟି ଯେତିକି ରହିଲେ ସବୁ କ୍ୟାପିଟାଲ ଯୋଉ ରାଜଧାନୀ ଯେତିକି ସବୁ ରହିଲେ ରା ସେମାନଙ୍କ ଭିତରେ ଭୁବନେଶ୍ୱର ସବୁଠୁ ଭଲ ବସ୍ ର ଯୋଗାଯୋଗ ରହିଛି ବୋଲି ତାକୁ ଗୋଟିଏ ଅୱାର୍ଡ ମିଳିଲା ତମେ ଭୁବନେଶ୍ୱରରେ ଥିବ ତମ ଭୁବନେଶ୍ୱର ଭଲ ସତରେ କଣ ବସ ରେ ଯୋଗାଯୋଗ ଭଲ ଅଛି।
ଆଜ୍ଞା। ମୁଁ ଗୋଟେ କହୁଛି ଆପଣଙ୍କୁ ଯେମିତି କିି ମୋ ବସ୍ଟା ଠିକ ଅଛି ଆମେ ମାନ ଷ୍ଟୁଡେଣ୍ଟ ଅଛୁ ଆମେ ପାଞ୍ଚ ଟଙ୍ଗାରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଇପାରୁଛେ। ଗୋଟେ ଗୋଟ ଜାଗାରେ ତତିରିଶ ଟଙ୍କା ଚାଳିଶ ଟଙ୍କା ପଚାଶ ଟଙ୍କା ନେଇଯାଉଛନ୍ତି ସେଇ ଜାଗାରେ ଆମେ ପାଞ୍ଚ ଟଙ୍କା ରେ ଯାଇ ଆସିପାରୁଛେ। ତ ଏଇଟା ବହୁତ ମାନେ ଇଜି କରିଦଉନି। ଆଉ ମୁଁ ଯିବା ଆସିବାରେ
ହଁ ହଁ ନିଶ୍ଚୟ ନିଶ୍ଚୟ କାଁଲେ ମାନ ଭୁବନେସ୍ୱର ଏରିଆ ରେ ତାପରେ କାଲି ତମେ ବୋଲି ନୁହଁ ତାପରେ ନୂଆ ଲୋକ ବି ଆସିଥିବ ସେ ଅଚାନକ ପହଞ୍ଚିଯିବେ ଟେମ୍ପୋ ବାଲା ହେଲା କି ଯୋଉ କ୍ୟାବ ଯେତିକି ଅଛି ସେମାନେ ସବୁ ପଇସା ଚାର୍ଜ କରନ୍ତି ସେ କ୍ଷେତ୍ର ରେ ବସ ଟା ଯଦି ଜଣ ପାଞ୍ଚ ଦ ଟଙ୍କ ଗୋଟେ ଜାଗ ର ଆ ଗଟେ ଜାଗା ଏମିତି ଗୋଟେ ଅଜାଣ ସହରରେ ପହଞ୍ଚି ଦିଏ ତାହେଲେ ସେ ଲୋକ ପାଇଁ ବି ସେଇଟା ବହୁତ ଗୋଟେ ଭଲ ଲୋକ ମାନେ ସାହାଯ୍ୟ ହୋଇଯାଏ। ହଉ ଇଏ ଶଭସ୍ମିତା ଆମେ ମୋର ଗୋଟେ କାମ ଆସିଗଲା ପରେ ଆମେ ଯେତେବେଳେ କଥା ହେବା ଆଉ ହେଲା।
ଆଜ୍ଞା, ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।